ହଁ ହଁ କଁ କରୁଚୁ?
କଁ କରୁଚୁ, ଏଇ ମୁଁ ଟିଉସନ ସରିଲା ଆସିଲି ଆଉ।
ମୁଁ ଏଇଠି ବଇଚି ଆଉ
ହଁ ଖାଇଥିଲୁ କଁ
ଖାଇଥିଲି ଭାତ -
ହୁଁ ହୁଁ
ଆଉ ପାଞ୍ଚ ହଜାର୍
ଆଉ ଦେହ ଭଲ ଅଛିି ହଁ
ଆ
ଆସିବି
କଣ ଆସିବେ
କଣ କହିଲ ଶୁଭିଲାନି ବା
କହିଲି ମାଉସୀ କଣ କରୁଛନ୍ତି?
ଆରେ ମୁଁ ଟ୍ୟୁସନ ଅଛି ଟ୍ୟୁସନ ସରିଲା ଘରକୁ ଗଲା ବଉ ତାର ରୋଷେଇ କରୁଥିବ ରୁଟି ଫୁଟି କଣ କରୁଥିବ ଆଉ
ହ ହୁଁ ଆଉ ତୁ ଖାଇଥିଲୁ କଣ?
ମୁଁ ଖାଇଥିଲି ବିସ୍କୁଟ ଖାଇଥିଲି ଆଉ ହଁ ରୋଷେଇ କଣ ହେଇଚି ତମର
ରୋଷେଇ କିଛି ହେଇନି
ହେଇନି କେତେବେଳେ ହବ
ଆପଣଙ୍କ ନାଇ ଏଇ ଖାଇ
ଓହୋ ଆଜି ରିସେପ୍ସନ ଅଛି ନାଇଁ କୋଉଠି ତାଙ୍କର ଭୋଜି ଦଉଛନ୍ତି। ସେ ପଡ଼ିଆରେ ହାଁ କଣ ଓହୋ ସେଠି ଯାଇକି ନାଇଁ। କ
ମୁଁ
ଇଂଲିଶ୍ ତାର ମୁଁ ଡାକୁଥିଲି ଲେ ଆଉ ଯ ଭୋଜି ଖାଇବାକୁ ଯିବ ନା କଣ ତ ତମେ ତ କେହି ଯିବନି
ହଁ
ତମେ ତ କେ ଭୋଜି ଖାଇବାକୁ ଯିବନି ନନା ଏକୁଟିଆ ଯିବେ ନା କଣ
ଆମେ ଯିବୁ ପା ସବୁ ମୋ ବୋଉ ଦେହ ଭଲ ନାହିଁ
ହ ଆଚ୍ଛା ତୁମେ ବି ଯିବ ଭୋଜି ଖାଇବାକୁ
ଏବେ ଆମ ଖଞ୍ଜାରେ ବା
ହଁ ମ ତମ ଖଞ୍ଜାରେ ତ ମୁଁ ଜାଣିଛି। ମୁଁ କହିଲି ପଞ୍ଚାୟତ ଅଫିସ୍ ପାଖକୁ ଏତେ ବାଟ ଯିବ
ନା ନା ଆମ ଖଞ୍ଚା ପାଜ ଟ
ଓହୋ ତମେ ଖଞ୍ଜାରେ ଖାଇବ ନା ପଞ୍ଚାୟତ ଅଫିସ୍ କୁ ଖାଇବ ଯାଇ
ଯିବୁ ଫୋଟ ଉଠେଇବୁ ଖାଇକି ଆସିବୁ ଆଉ
ଓହୋ ଆଉ ମାଉସୀର ପେଟ ଟା କଣ ହଉଛି ନାଇଁ
ମସ
ହୁଁ ଦେହ ପା ସମସ୍ତଙ୍କ ଖରାପ ହଉଛି ଆଉ। ହାଁ।
ଆଉ
ହୁଁ ତୁ ଭ ମୁଁ ଖାଇଥିଲି ଭାତ, ଡାଲି ଅ ଭଜା। ଆଉ ହଁ ଆଉ। ଉଁ ଅଉ ତରକାରୀ ଆଉ। ହୁଁ ଏଇ ଆକୁ ଖାଇଥିଲି ଆଉ।
ଆଉ। ମୁଁ ତୁ ଏଇନା କଣ କରୁଚୁ ଯାଇନୁ ତୁ ଘରକୁ ନା।
ହଁ ଏଇ ଘରକୁ ଆସିଲି। ହ।
ଉଁ ଉଁ ଆଉ ରଜରେ କୁଆଡ଼େ ବୁଲିବାକୁ ଯାଇଥିଲୁ?
ବଇଚି ଆଉ।
ତୁ ଯାଇନୁ।
ହାଲୋ।
ରଜରେ କୁଆଡେ ଯାଇନ ବୁଲିବାକୁ?
ଆ ହ ରଜରେ କୁଆଡେ ଯିବି ଏ କାମ ଆଉ ମୋ ମାମୁଁ ଘର ଆସିଥିଲେ। ଆଉ ସେଥିପାଇଁ ଆଉ। ଆରେ ଥାଳିରେ ହେଇଥିଲେ ବି ସେ ଇଏ ଥାଳିରେ ହେଇଥିବ। ଆଉ ସେଇଆକୁ ଆଉ କୁଆଡେ ଯାଇପାରିଲିନି ଆଉ। ହୁଁ।
ହ।
ହେ ନୂଆ ଡ୍ରେସ କରିବି କ ଶୁ ମୁଁ ନ ହେଲା ପଇସା ପଇସା ସେ ତାର କେହି ଦେଲେନି ମତେ। ମୋର ଗ୍ରୁପରୁ ଆଣିଥିଲି ପଇସା ସେଇ। ଥେରେ ଗୋଟେ ଆଇଁଲିି ପାଂଶ ଟଙ୍କା ନେଲା ଗୋଟେ ଆଇଁଲି ଛଅଶ ଟଙ୍କା।
କୁର୍ତ୍ତି।
ନାଇଁ ବେ ସେଟା ଲଙ୍ଗ ର ଆଇଁଲ ତି ଗାଉନ ଭଳିଆ। ଉଁ ତତେ ଫଟୋ ଛାଡିିବି ରହିଥା ଦେଖିବୁ।
ରଜରେ ନାଇ ନ ଥିଲୁ କି।
ନା ଆରେ ଆମର ନୂଆ ନାଇଁବେନି ତ ସେଥିପାଇଁ ଆଉ ନାଇନଥି ହଁ। ଆଉ ତୁ କଣ କରିଥିଲୁ? ହଁ ନ
ମୁଁ ଡ୍ରେସ୍ ହି କରିନଥିଲି ରଜ ରେ।
କାଇଁ।
ତୁ ତୁ କହିଲୁ ଆସିବୁ ବୋଲି ମୁଁ କହିଲି ତୁ ଆସିଲେ ଡ୍ରେସ କିଣିବାକୁ ଯିବା ତୁ ଆସିଲୁନୁ ଆଉ ମୁଁ ସେ ପାଇଁ ଡ୍ରେସ ଆଣିଲିନି ଆଉ।
ଗଲିନି ଶୁଣୁ ଗଲିନି ଏଇଥିପାଇଁ ଯେ ଏଇ ମାମୁଁ ଘର ଘରିକା ଆସିବେ ତାପରେ ଶୁଣୁ। ସିଏ ଟିକେ ପ୍ରୋବ୍ଲେମ ହେଇଗଲା ଜାଣିଥା ମୁଁ କହିବି ତତେ ଗଲେ। ତ ତାପରେ ଆମ ମାମୁଁ ଘର ରା ଆସିଲେ ରୋଷେଇ ବାଷ ସେଥିପାଇଁ ଆଉ। ଯାଇପାରିଲିନି ଆଉଁ ତତେ କହିବି ଗଲେ ହେଲା। ତାପରେ ସେ ସେଇଆକୁ ଆଉ ଗଲିନି ଆଉ। ଆଉ ଝଗଡା ହେଇଥିଲା ତତେ କହୁଥିଲୁ ନା ମୁଁ ହେଲା ତ ସେଇଥିପାଇଁ ଆଉ ଯାଇ ପାରିଲିନି। ହେଲା। ଏଇଥିପାଇଁ ମୁଁ ଗଲିନି ମୁଁ କହିଲି କନ ଇଏ ହେଲେ ସେ ଦିନ ମୁଁ ତ ହନୁମାନ ପୂଜାରେ ପୂଜାରେ ହନୁମାନ ତ ପୂଜା। ହନୁମାନ ପୂଜା ଏକାଥରେ ଯିବି ଆଉ କଣ ଆଉ ଯିବି ସେ ପାଇଁ। ଆଉ ଗଲିନି ଆଉ। ନହେଲେ ଯାଇଥାନ୍ତି ମୁଁ ଆ ମୁଁ ପା କହିଥିଲି ମୁଁ କଇଲି ମୁଁ ଯିବି। ଆଉ ଗଲେ ଦେଇ ଘରୁକୁ ଧୁମାଦେଇ ଘରୁକୁ ଯାଇଥାନ୍ତେ ମୁଁ ଏଇଆ କହୁଥିଲି।
ଜିଜୁ ମତେ ଫୋନ୍ କରି କୋହୁଛନ୍ତି। ବିଜୁ, ହେଲା ମତେ କହିଲେ ଆଉ କଣ୍ଢେଇ ଆସ ହେଲାନିକି ମୁଁ କଇଲି ହଁ କଣ୍ଢେଇ ଆସିବନି ତା ଗାଡି ଖରାପ୍ ନା କଁ କୋହୁଥିଲା ଆସିବେ ଆସିବେ ବୋଲି ଆସିଲେନି କାଇଁ ମୁଁ କଇଲି ତା ଗାଡି ଖରାପ୍ ପା।
ହଁଅଁ ମୁଁ ତାଙ୍କୁ କହିଥିଲି ମୁଁ କଇଲି ଆଉ ମୁଁ ଯିବି ର ଜ ବଳୁକୁ ଯିବି, ଆଉ ତମ ଘରୁକୁ ଯିବି। ଆରେ ମୁଁ କହିଥିଲି ସତରେ ହିଁ ମୁଁ ଯାଇ ହିଁ ଥାନ୍ତି। ସେକେଣ୍ଡ ରଜଦିନ ମୁଁ ଯାଇଥାନ୍ତି ଆକଚୁଲି ସମ ଘରୁକୁ।
ହଁଅଁ ମତେ କହିଲେ ମତେ ହଜାରଥର କରି କଇଚନ୍ତି କଣ୍ଢେଇ କାଇଁ ଆସିଲେନି। ଆଉ ତମେ ପା କୋଉଥିଲ କଣ୍ଢେଇ ଆସିବ ବେଲି, କଁ ତାଙ୍କ ଗାଡି ଖରାପ୍ ପା କେତେ ଥର କହିଲିଣି ତମୁକୁ। ନା ତ ସିଏ କାଇଁ ଆସ ସିଲେନି ତମେ ଆମ ଘରୁକୁ କାଇଁ ଆସୁନ, କୋଉଦିନ ଆସି ସିବ? ମୁଁ କଇଲି ଗାଡି ଦିଅ ଯିବି, ନା ଗାଡି ତମର ଗାଡି ନେଇ କଁ କରିବ? ଆଉ ଆଉ ବର୍ଷେ ପରେ ତ ଶାଶୁ ଘରୁକୁ ପଳେଇବ। ଗାଡିନେଇକି କଁ କରିବ? ମୁଁ କଇଲି ହଁ ତମୁକୁ କହୁଥିଲି ମୁଁ ତମେ ଦଉନ ଗାଡି, ମୁ ଶାଶୁ ଘରକୁଯାଏ କି ଯେଉଁଠିକି ଯାଏ ନା ଗାଡି ନେଇକି କଁ କରିବ? ମୁଁ କଇଲି ତୋ ଶାଶୁକୁ ଘରୁକୁ ନେଇକି ଯିବି ଦିଅ।
ହଁ କାଉ ମୋର ନେଇକି ଯିବି ମାନେ ଭାର୍ ଯୋଉ ଦହେଜମେ ଦହେଜମେ ନେଇକି ଯିବି। ସ୍କୁଟି ନେଇକି ଯିବି ଦହେଜରେ।
ହଁଅଁ।
ହୁଁଉଁ, ଏଟା କହିବ ସେୟା ତାଙ୍କୁ କହିବ ତମ ତରଫରୁ ତମେ ତମର ଦେଇଦିଅ ସ୍କୁ ଟି ମୋର ଯାହା କରେ, ମୋ ଶାଶୁ ଘରୁକୁ ନେଇକି ଯାଏ ମୁଁ ଯାହା କରିବି ମୋର ସେଟା ମେ ଇଛା। ହିଁ ହିଁ ହଁ ଏୟା ମୁଁ ସେଇତିପାଇଁ ଗଲିନି ଆଉ, ମୁଁ ଯିବି ଏଁ ଉଁ ଗଲେ ଉମ। ପହରଦିନ ପଳେଇ ଆସିବ, ଆଉ ଯିବା ଆ ତ ଅ ଯିବା ମିନି କେଦାରନାଥ ଝିଅ ଆଉଥରେ ଯିବା।
ହଉ ହଅ।
ଆଁ କାଉଁ ଚେଞ୍ଜ ହେଇ ଯାଇଛିରେ ବଢିଆ ହେଇଯାଇଛି। ମୁଁ ଦେଖିଲି ଶୁଭକୁ ଦେଖିଲି ହେଲା। ମୁଁ କଇଲି ଶୁଭ ଯାଇଛି ବୋଧେ ଯୋଉ ବାହାରେ କୁଆଡୁକୁ ଯାଇଛି ହେଲା, ତାପରେ ଦେଖିଲା ଏଳୁକୁ ମିନି କେଦାର୍ ନାଥ ମୁଁ ମୁଁ କଇଲି ହେ ପ୍ରଭୁ ଏତେ ଚେଞ୍ଜ ଚାଞ୍ଜ ହେଇଯାଇଚି।
ହଁ ବା ପୁରା ଚେଞ୍ଜ ହେଇଯାଇଚି ବଢିଆ ହେଇଯାଇଛି।
ବଢିଆ ହେଇଯାଇଛିବେ ମୁଁ କଇଁନି, ମୁଁ କଇଲି ଯିବା ଆଉ ମୁଁ ତ ଭଲ ଅଛି ଠିକ୍ ଠାକ୍ ଅଛି। ତୁ ଠିକ୍ ଠାକ୍ ଅଛୁ ନା।
ନା।
ନାଉଁ, ଆଉ ଠିକ୍ ଠାକ୍ ଅଛୁ ନା।
ହଁଅଁ।
ଆ ତ ଯିବା ଆଉ। ମୋ ବୋଉତ ତାରେ ଯାଇପାରୁନି ଆଉ ମିସ୍ କରଦଉଛି। ସବୁ ଜାଗା। ମୁ ତାକୁ ଭୋଉତ୍ ଥର କହିଲିିଣି ତାର ଉଁମ ଏକୁଟିଆ ଯାଉନି। ତ ସେଥିପାଇଁ ତାର ନଜାଉ ନଜାଉ ମୋର ଯାଇକି ବୁଲାବୁଲି କରି ଆସିବା ଆଉ।
ଆଉଁ। ରୋଷେଇ ରୋଷେଇ ରୋଷେଇ ରୁଟି ଆମର ହେଇ ସାରିଲାଣି ରୁଟି ଭଜା।
ହେଇସାଇଲାଣି।
ହଁ ପା କଣ ବେ ଚାନ୍ଦର ଆଜି ହେଇଥିଲା ଗ୍ୟାସ୍ ହେଲା। ତାର କାଲି ଠାରୁ ଗ୍ୟାସ୍ ହେଇକି ବାନ୍ତି ହେଇକି ପଡିଥିଲା ଘରେ ଆଉ ମୁଁ ହେଠୁ ମୁଁ ଜାଣିନଥିଲି ମୁଁ କାଲି ଯାଇଥିଲି ସନ୍ଧ୍ୟାବେଳେ ତାର ଗ୍ୟାସ୍ ବାହାରିଥିଲା। ଆ ମୁଁ କହିଲି ଗ୍ୟାସ୍ ବାହାରିଛି ଆ ତୁ ସିଭିଓର ଗ୍ୟାସ୍ ମୁଁ ଶିବିଅର ଗାସ ହେଇଯାଇଛି ଆଉ ତୁ ଯାଇକି ତ ଆପା କହୁନୁ ଟିକେ ମେଡିକାଲ ନେଇକି ଯିବ। ତାକୁ ଏ କଥା କହିକି ଆଇଥିଲି, ଆଲୋ ଦେଖିଲାଳକୁ ସକାଳୁ ମୁଁ ମୁଁ ସିଏ ଯାଇଛି ଆଟଟା ଆଟଟାରୁ ଆଜି ସକାଳୁ ଆଟଟାରୁ ଯାଇଛି ବୋଲି ମୁଁ ଜାଣିନି। ମୁଁ ମୋର ଆଇଲି ମୋର ଟ୍ୟୁସନ କଲି ଟ୍ୟୁସନ ସାରିକି କି ଇଏ କରି ଥୁ। ତାପରେ ଗାଧୋଇ ମାଧୋଇ ଭଲି ଗାଧୋଉଛି ମୁଣ୍ଡ ସଫା କରୁଛି ଡ୍ରେସ ବି ସଫା କରିିନି ଶାଢ଼ୀ ସଫା କରିନି ଥୁଆ ହେଇଚି ସେମତି। ସେଠୁ କହିଲା ଫୋନ କରିକି ତ ଯୋଉ ଟେରା ସ୍ତ୍ରୀ ଆଇଥିଲା। କହିଲା ତମ ଚାନ୍ଦ ବା ଯାଇଛି ମେଡିକାଲେ ମୁ ମେଡିକାଲ ଯା ମୋ ଝିଅ କୁ ସବୁବେଳେ ବଜାର ଡାକି ନଉଛି। ଏଠି ସେଠି ଯାକି ନେଇଯାଉଛି ଆଉ ମୋ ଝିଅ ଦେହ ଖରାପ ହେଲା ଟା ଦେଖିବାକୁ ଆଇଥିଲା ସିଏ। ସେଠୁ କୋଉ ଦୂର ତ ନୁହଁ ଏଇ ବଣେଶ୍ୱର ଯାଇଥିଲି। ଆଉ ବାଇନଡିିକ ସେଠୁ ବାଧ୍ୟ ହେଇକି ବୋଉ କହିଲା ଯା। ଚାରିଆଡେ ଡାକିକି ନେଇକି ଯାଉଛି ସେଇଠୁ ସୁବିଧା ଅସୁବିଧା ରେ ସାହାଯ୍ୟ କରିବ ନ ଗଲେ ଖରାପ ହବ ଯା। ଏଣୁ ଗଲି ବସିଲି ଦିଟା ସାଲାଇନ ନେଲା ଏ ତାକୁ ଦଡୁ ଆସିଲୁ ସାଙ୍ଗ ତା ସାଙ୍ଗରେ ଆଇଲି। ଆସିକି ତାପରେ ତ ଆସିକି ସ ପୁଣି ଆସି ସିଆଡୁ ଦୌଡିକି ଆଇଲେ କିଛି ଖାଇନେଲି ଖାଇକି ଟିକେ ମୁଠା ମାନେ ଖାଇ ସେଠୁ ସଫା କଲି ଶାଢୀ ଡ୍ରେସ ମ୍ରେସ୍ ତାକୁ ସଫା କଲି। ସଫାସଫି ସାରିକି ଏଡ଼ଉ ତାପରେ ଏ ଖାଇଲି ତା ପୁଣି ଶୋଇଲି। ସୋଇକି ତାପରେ ଦଉ ଟିୟୁସନ ଯାଇଥିଲି ଟ୍ୟୁସନ ଏ ଆସିଲି ଆଉ। ମୁଁ ସେ କଥା ହେଇଥିଲି କା ସହିତ ନା ଆକାଶ ନୁହେ ହେଲା। ତା ସହିତ ମା ହଁ କଥା ହେଇଥିଲୀ ପା କହୁଛି କଥା କଥା ହେଇ ସନ୍ଧ୍ୟାଳେ କଥା ହେଇଥିଲି ନନା ତୁ କହିଲ ନନା ତାର ନେଇଯାଇଛି ଫୋନ୍। ଆଉ ସିଏ ତାର ତାକୁ କହିଲି ସେ ତାରେ ବହୁତ ସମୟ ପରେ ହେଟୁ କଲ୍ କଲା। ହଁ ନେଇଯିବ ସ ତା ସହିତ କଥା ହେ ଲି ତା ହେଟୁ ଆ ସେ ତ ସେ କଣ ସ୍ତ୍ରୀ ଲୋକ ଟା ମୁଁ ତାକୁ ଜାଣିନି ସେଏ କିନ୍ତୁ ମତେ ତା ଆଡୁ ମେସେଜ କରିଥିଲା ସେ ତା ସହିତ ମୁଁ ତ ଆ ସିଏ ମତେ କଲ କରିଥିଲେ ମୁଁ କଥା ହେଥିଲି ମୁଁ କୋଉଠେ ଆଜି ତାକୁ କହିଲି ମୁଁ କହିଲି ଆଉ ମୁଁ ମୋ ଆଡୁ କଲ କରିବି ଆଜି ସେ କହିଲା ହଉ ଠିକ ଅଛି ତାଙ୍କ ସ ସେଗୁଡା ସ୍ତ୍ରୀ ଲଗୁଡା ସହିତ ଉ କଥା ହେଇଥିଲି ସେ ବାହା ହେଇଚନ୍ତି ତାଙ୍କ ପୁଅ ବି ଅଛି। ତାହାଡୁ ଆଉ ଅ ସେ ମାନସ ଭାଇ ଟା ଭାରି ହୋଉଛି ସେ ଜମା କଲ୍ କରିନି ଆଜି ପର୍ଯ୍ୟନ୍ତ କଲ୍ କଲାନି। ଏ ଥରି ନା କଣ କଲ୍ କରିଥିଲା ନା କଣ ତ ରିଜେକ୍ଟ ହେଇଯାଇଥିଲା। ଥରେ କଲ ଦିଥର କଲ ଥରେ ରିଯେକଟ ହେଇଥିଲା ସେ ସବୁବେଳେ ଜେତ ବିଛି କିନ୍ତୁଇା ବଳକୁ କିଛି କାମ ତ କରୁନି ଘରେ ବ ରଇଛି କିନ୍ତୁ କହିବ ବିଛି।
ବିଜି କହିବ।
ହଁ ହୋଉ ତ ଚାଟ୍ ପଠେବି ହୋଉ ଟାଇମ୍ ହେଲାଣି ମୁଁ କାଟୁଛି ହେଲା। ହଁ।